ହାଲୋ।
ଭାଇ ଶୁଭୁଚି?
ହଁ।
ହଁ ଭାଇ କୁହ, ଆଉ କଣ ହାଲ୍ ଚାଲ୍ ତମ ସେପଟେ ଅଛି।
ହଁ ଭଲ ଆଉ, ତମର କଣ?
ଆଉ ମୋର ତ ବିନ୍ଧାସ ଆଉ ଆମର କଣ ଅଛି ଆମର
ହଁ କଣ କରୁଥିଲ ଏବେ?
ସିଏଠି ଟିକେ ବୁଲାବୁଲି କରିବାକୁ ଯାଇଥିଲି ଜଷ୍ଟ ସାଙ୍ଗମାନଙ୍କ ଯାଇଥିଲି ଟିକେ ଆମେ ଟିକେ ଯାଇ ଥିଲ ଟିକେ ମନ୍ଦିର ଟିକେ ଯାଇଥିଲୁ, କଁ ମନ ହେଲା ପଳେଇ ଟିକେ ବୁଲିଆଇଲୁ। ଆମର ଏପଟେ ଗୋରଖନାଥ ଶାରଳା ଅଛନ୍ତି ନା ଆମେ ଟିକେ ଯାଇକି ଦର୍ଶନ କରି ପଳେଇ ଆସିଲୁ ଆଉ।
ହୁଁ-ହୁଁ।
ଏଇଠି ବୁଲୁଥିଲୁ ସଡନ୍ କଣ ଏମିତି ଉଠିଲା ନାଇଁ ଫୋନ୍ କଲୁ ସମସ୍ତଙ୍କୁ ମିଶେଇିକି ପଳେଇଲୁ ବୁଲି ଆସିଲୁ ଆଉ।
କୁଆଡେ ଯାଇଥିଲ ବୁଲିବାକୁ?
ଏଇ ଆମର ଏପଟେ ତମେ ଜାଣିନ ଜଗତସିଂପୁରରେ ଆମର ସାରଳା ଗୋରଖନାଥ ସନ୍ତର୍ଗତ। ହଁ ସେଇଠି ଯାଇକି ଟିକେ ବୁଲାବୁଲି କରି ଆସିଲୁ ଆଉ ଏଇ ଯାଇଥିଲୁ ଏଇ ପାଞ୍ଚଟା ପାଖାପାଖି ଯାଇଥିଲୁ। ଚାରିଟା ଚାଳିଶି ପଇଁଚାଳିଶି ବେଳୁ ବାହାରିଥିଲୁ ଏଇ ଜଷ୍ଟ ଆସି ପହଞ୍ଚିଲୁ ଆଉ।
ମାନେ ତମ ଘରଠୁ ଅଳ୍ପ ବାଟ ହବ ନା ଟିକେ ବେଶି ବାଟ ହବ?
ଘର ପାଖରୁ ଆମର ସେଇ ନର୍ମାଲେ ଛଅ ସାତ କିଲୋମିଟର ଭଳିଆ ହବ ଆଉ।
ଛଅ ସାତ କିଲୋମିଟର ଆଉ।
ହଁ ପାଖାପାଖି ଆସ ଆମ ଘର ପାଖ ବୁଲିକି ପଳେଇ ଆସିଲୁ ଟିକେ ଆଉ ଭଲ ଜାଗା ଟା ଟି ଭଲ ଟିକେ ଲାଗେ ସେ ଜାଗାକୁ ଟିକେ ଶାନ୍ତି ଲାଗିବ ପରିବେଶ ପୁରା ଶାନ୍ତି। ଟିକ ଗଲୁ ଟିକେ ବୁଲାବୁଲି କରି ଆସି ପ୍ରୋବ୍ଲେମ୍ ଟିକେ ରହୁଚି ଆଉ ଫାଇନାଲ୍ ଟା ପ୍ରୋବ୍ଲେମ୍ ଟିକେ ରହୁଚି ସାଙ୍ଗମାନଙ୍କ ସାଙ୍ଗରେ ଟିକେ ଏଇଠି ବୁଲି ଆସିଲୁ ଆଉ। ରଥଯାତ୍ରା ପାଖେଇ ଆସିଲାଣି ତ ଦେଖୁଚ ଆଉ ପୁରୀ ଭାବୁଥିଲି ଯିବା ବୋଲି ଘରେ ଟିକେ କଣ ପ୍ରୋବ୍ଲେମ୍ ହେଇଛି ଆଉ ଯାଇ ହବନି ବର୍ଷ ଆଉ ତମେ ଯାଇଥିଲ ରଥଯାତ୍ରା ବୁଲିବାକୁ ନା ଯିବ।
ନାଇ ଯାଇନି ଯିବା ଆଉ।
ଆଚ୍ଛା ହଁ ଯିବ ବୁଲି ଆସିବୁ ପାଖେଇ ଆସିଲେଣି ତ ରଥଯାତ୍ରା ଆଉ। ଆଉ ଆଗରୁ କେବେ ଯାଇଚ?
ହଁ-ହଁ-ହଁ ଆଗରୁ ଆର ବର୍ଷ ତ ନୁହଁ ତା ଆର ବର୍ଷ ଯାଇଛି।
ଆଚ୍ଛା।
ହୁଁ ଖାଇବାକୁ ଯାଇଥିଲୁ ବୁଲିବାଲି କି ଆସିଲୁ ଆଉ।
ହଁ ନାଇଁ ଭଲ କରିୁଛ ବୁଲାବୁଲି କରି ଆସୁଛ।
ହଁ ଆଉ ତମ ମାନେ ପାଖେ-ପାଖେ ଆଉ କଣ ଅଛି ମାନେ ନାହିଁ ବୁଲାବୁଲି କରିବା ପାଇଁ ଜଗତସିଂହପୁରୁ।
ଶୁଣିଥିବ ପାରାଦ୍ଵୀପ ସାଇଡ ଶୁଣିଥିବ ପାରାଦ୍ଵୀପରେ ଆମର ରହୁଚି ନେହୁର୍ ବଙ୍ଗଳା। ନେହେରୁ ମଙ୍ଗଳାର ଗୋଟେ ମନ୍ଦିର ରହୁଚି ମାନେ ତମେ ତା ମନ୍ଦିର ନାଁ ଶୁଣି ନଥିବ ସେ ମନ୍ଦିର ମାନେ-ମାନେ ଟିକେ ଭିତ ମାନେ ସେ ଟିକେ ମାନେ ଟିକେ ଜଙ୍ଗ ଜଙ୍ଗଲି ଏରିଆ ଟାଇପ୍ ର ଦେଖିବାକୁ ସେ ଜାଗା ଟା ମାନେ ମଝିରେ ରୋଡ୍ ସାଇଡ ଦି ସାଇଡ ଜଙ୍ଗଲ। ଆଉ
ଆଉ ତା ଭିତରେ ଗୋଟେ ମନ୍ଦିର ଗୋଟେ ଅଛି ମାନେ ଛୋଟ ମନ୍ଦିର ତମ ଆଖି ଦେଖା ଯିବନି ଭଉ ଛୋଟ ମନ୍ଦିର ରୋଡ ପାଖରୁ।
ହଁ
ଆଉ ତମେ ହେଠି ଠାକୁରଙ୍କୁ ମାନେ ଯୁ ଜାଣିପାରିବନି ଯେ ଏମିତି କୁଡିଆ ଟାଇପ ର ହେଇଚି ଠାକୁ ନା ନଁ ଠାକୁର ଟିକେ ପୁରା ଜଙ୍ଗଲ ଟିକେ ଆଉ ଟିକେ ଭିତରକୁ।
ସେ ଏମିତି ଠାକୁର ଯେ ପୁରା ଜିଅନ୍ତା ଠାକୁର ତାଙ୍କୁ କୁହନ୍ତିୁ ମାନେ ତମେ ଏମିତି ବି ଯେ ଯେକୌଣସି ତମର କିଛି ନା କିଛି ଖଣ୍ଡିଆ ହବା କଥା ନିହାତି ହବ। ମାନେ ତାକୁ ଠାକୁରଙ୍କୁ କୁହନ୍ତି ମାନେ ହଁ ଜୀମିତି ଠାକୁର କୁହନ୍ତି ଯେ ଏମିତି ରକ୍ତ ଟଣା ଠାକୁର କୁହନ୍ତି ଯେମିତି।
ସେଇଟା ଗୋଟେ ଜାଗା ଅଛି ଆଉ ଗୋଟେ ଜଷ୍ଟ ଆଗକୁ ଟିକେ ଗଲେ ତମେ ଜାଣିଥିବା ଯୋଉଠି ଆମର ପାରାଦ୍ଵୀପ ବୋଟ୍ ଯୋଉ ସବୁ ଲାଗେ ବନ୍ଦର ବଗେରା ଯୋଉ ସବୁ ଲାଗେ ନାହିଁ କି ଆମର ପୋର୍ଟ ବଗେରା ସବୁ ଲାଗେ ଯାହାଜ ହେରିକା। ସେଇଟା ଗୋଟେ ଜାଗା ଅଛି ଆଉ ଟିକେ ଶା ତା ଜଷ୍ଟ ଆଗକୁ ଗଲେ ଗୋଟେ ପଥର ବନ୍ଧ ଅଛି। ମାନେ ସେଥିପାଇଁ ସବୁଜାଗା ସମୁଦ୍ର ଢେଉଟା ଅଛି ବାଡେଇ ହୁଏ ଆଉ ସବୁ ମାନେ ଯୋଉ ମା ମର୍ଚ୍ଛଜୀବି ମାନେ ସେଇପଟେ ସବୁ ଦେଇ ଯାଆନ୍ତି ମାନେ ମାଛ ଧରିବା ପାଇଁ।
ଆଉ ଏପଟେ ତ ଜାଣିଥିବ ତ ପାରାଦୀପ ସି ବିଚ୍ ଯୋଉଠି ବାଲିଯାତ୍ରା ପଡେ?
ହେଁ।
ଆଉ ଏପଟେ ତ ଏବେ ତ କିଛି ପ୍ରୋଗ୍ରାମ ନାଇ ଯାଇକି ବିଶକର୍ମା ବେଳକୁ ଏପଟେ ବେଶୀ ବିଶ୍ୱକର୍ମା ଫେମସ ପାରାଦୀପ ଇଣ୍ଡଷ୍ଟ୍ରିଆଲ ଯିବୁ। ପାରାଦ୍ୱୀପ ଟା ଆମର ବେଶୀ ଇଣ୍ଡଷ୍ଟ୍ରିଆଲ ନୁହେଁ କି ବେଶୀ କଳକାରଖାନା ଡ୍ରଷ୍ଠଡେ ଏରିଆ ଟା ପୁରା।
ଆଉ କେବେ ଗୋଟେ ଦେଖିବା ଯିବା ପା ପାରାଦୀପିଆଡେ ବୁଲି ଦେଇକି ଆସିବା ଆଉ।
ହଁ ହଁ ଆସ ବୁଲିକିଯିବ କିନ୍ତୁ ମାନେ କଣ ତମେ ଧର ନୂଆ ନୂଆ ଆସଛ ନା ମାନେ କ ଡଷ୍ଟ ଏରିଆ ମାନେ ଗଛ ପତ୍ର ଟୋଟାଲ କଳା। ସେଠି କେବେ ତାକୁ
ହଁ ସି ହଁ ଅଛି ପାରାଦ୍ୱୀପ ରେ ବି ଅଛନ୍ତି କିଛି ଜଣ ସାଙ୍ଗ ଖଣ୍ଡେ।
ହଁ ରେମ୍ ମୋର ଯିବା ଟିକେ କମ ହେଇଥିଲା ମୁଁ ମାନେ ଯାଇଥିଲି ଦି ତିନି ବର୍ଷ ତଳେ ତାପରେ ଫେର ମଝିରେ ଯାଇଥିଲି। ମାନେ ଦେହ ହାତ ମାନେ କୁଣ୍ଡେଇ କାଣ୍ଡେଇ ହେଲା ମାନେ ଏମିତି ଡଷ୍ଟ
ହଁ ସେୁ ଭାଇ ଏ ଯୁ ତାର ମାନେ ମାନେ ସିଏ ଯୋଉଠି କାମ ଯିଏ କରନ୍ତି ସିଏ କଣ ମାନେ କାମ କରିକି ଆସିକି ଚିନି କି କଦଳୀ କଣ ଖାଆନ୍ତି? ନହେଲେ କଣ ଜମିଯାଏ ତାଙ୍କର ହେଠେ ତଣ୍ଟିରେ କଫଜ ନା କଣରେ ଜମିଯାଏ।
ଆଚ୍ଛା।
ସେ କଣ ତାଙ୍କର ସଫା କରିବା ପାଇଁ ନହେଲେ ଦେହ ମାନେ ବହୁତ ଖରାପ ହେଇଯିବ ଏମିତି କଣ ଗୋଟେ କୁହନ୍ତୁ?
ହଁ ବା ସେମାନେେ ଜାଣିବ କି ଆମରେ ଇଣ୍ଡ ତି ହେଲେ ହେଠୀ କାମ କଲେ ମାନେ ଯାହା ବି ହେଲେ ତମେ ମାସ୍କ ଟା କମ୍ପଲସରି। କେମିତି ଧୂଆଁ ଉରା ଉଡୁଛି ତମର ଯାହା ହେଲେ ହାର୍ଟ ଉପରେ ଇଫେକ୍ଟ।
ହଁ।
ଆଉ କିଏ ସ୍କିନ ଓପରେ ଡ଼ିପେଡ଼ ସ୍କିନ୍ ତ ଯାହାବି ହେଲେ ବୋହୁତ ଲୋକଙ୍କର ଡିଜିଜ ବାହାରୁଚି ମାନେ ଏଇଟା ଡଷ୍ଟଟା ନା ସାଙ୍ଗେ ସାଙ୍ଗେ ଇଏ କରୁଚି। ଆଉ ସେଇଆ ସେଇ ଅଞ୍ଚଳ ଟିକେ ଲୋକମାନେ ଟିକେ ବୋହୁତ ଆଉ ସେପଟେ ପାଣି ଟା ମାନେ ବୋହୁତୁ ଲୁଣିଆ। ସମୁଦ୍ର ସାଇଡ଼ ମାନେ ତ ପାଣି ଭାରି କଷ୍ଟ ଆଉ ସେମାନେ ତାଙ୍କର ସପ୍ଲାଏ ଯୋଉ ଦେଖୁନ କି ଯୋଉ ଗାଡ଼ି ଯୋଉ ଟ୍ରକ ରେ ଯୋଉ ପାଣି ଦେଖୁନ ବଡ଼ ବଡ଼ ବୋତଲରେ ସବୁ ବିକ୍ରି ହଉଛି।
ହୁଁ।
ସେମାନେ ସେଇ ପାଣି ହି ବ୍ୟବହାର କରୁଛନ୍ତି। ଆଉ ସେପଟ ତ ଗମେଣ୍ଟ ପାଇପ୍ ଲାଇନ୍ ପକେଇଛି ଯୋଉ ଟାଇମ୍ ପାଣି ତା ଦେହରେ ବି ଭଲ ପାଣି ଆସୁନା।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
ଆଉ ଲୋକ ଟିକେ ହଇରାଣ ହୁଅନ୍ତି ସେପଟେ ଟିକେ ପାଣି ବଗେରା ପାଇଁ ଆଉ ପାଣି ଅଛି କିନ୍ତୁ ଲୁଣିଆ ପାଣି ଲୁଣି ପାଣି।
ହୁଁ। ହଁ ସେଇଠାରେ ମାନେ କାମ ଟିକେ ପରିଶ୍ରମ କିନ୍ତୁ ପଇସା ବି ଭୟ ଭଲ ମିଳୁଛି। ସେପଟେ ଯୋ କହୁଥିଲେ
ହଁ ଆଉ ଇଣ୍ଡୋରଟଲ କାମ ଏଇ ଦେଖୁଛ ସେଠି ମାନେ ବେଶୀ କା ଗାଡ଼ି କି ହଁ କଣ କହିଲ?
ମୁଁ କହିଲି ହ୍ୟାଲୋ ହଁ।
ହଁ ଭାଇ କୁହ।
ମୁ କହିଲି ସେଠି କଣ ମାନେ ଲୋକ କାମ କରିବାକୁ ଏତେ ମାନେ ପସନ୍ଦ କରନ୍ତିନି ନା। ଯୋଉମାନେ କ ମାନେ କରନ୍ତି ତାଙ୍କର ଟିକେ ଅଧିକ ମାନେ ସାଲେରୀ ନିଅନ୍ତି ସେମାନେ ଟିକେ ଆଉ।
ହଁ ଆଉ ମାନେ ବୋହୁତ ମାନେ ଦେଖିବ ଧ ଯିଏ ଦଶ ବାର ବର୍ଷ ପୂର୍ବରୁ ମାନେ କାମ କରି ଆସୁଛନ୍ତି ମାନେ ପାରାଦ୍ୱୀପରେ ରହିଗଲେଣି ସେମାନଙ୍କର ଭାଇ ସାଲାରୀ ବୋହୁତ ମାନେ ତାଙ୍କର ବୋଧେ ଷାଠିଏ ହଜାର ପାଖାପାଖି ସାଲାରୀ। ଆଉ ଏବେ ମାନେ ଏବେ ଯୋଉମାନେ ସୁଦୁ ଚୋରାଣ କରୁଛନ୍ତି ବୋହୁତ ଏ ପ୍ରାୟ ମାନେ ସେପଟେ କାମ କଣ ଇଣ୍ଡଷ୍ଟିଆଲ କାମ ରହିଲା ପିପିଲି ତାପରେ ଆମର ଯୋଉ ସାର କାରଖାନା ସେପଟ ସବୁ କାମ। ଆଉ ଯୋଉ ଗାଡ଼ି ଗ୍ୟାରେଜରେ କାମ ଆଉ ଯୋଉ ଦେଖିନ ଗାଡ଼ି ଗୁରା ଯୋଉ କଲର ହଉଛି କଲର କାମ। ଏଇ ସବୁରୁ ଏଇ ସବୁରେ କାମ ଲୋକମାନେ ସେପଟେ କରୁଛନ୍ତି ଆଉ।
ହଁ।
ପ୍ରାୟ ଆମ ଏପଟୁ ତ ବହୁତ ଲୋକ ଯାଉଛନ୍ତି ସେପଟେ କାମ କରୁଛନ୍ତି।
ହଁ ଏପଟୁ ତ ବୋହୁତ ଲୋକ ଯାଉଛନ୍ତି ସିଏ ହୁଁ ସିଏ ଜଣେ ମାନେ ଅଛି ସାଙ୍ଗ ପାରାଦୀପ ରେ କୋହୁଥିଲା ତାର କିଏ ଗୋଟେ ଏଠି କାମ କରୁଛନ୍ତି।
ହୁଁ।
ସିଏ ଆଉ ଏଇ କଥା କହୁଥିଲା। କହିଲା ପଇସା ବହୁତ ମିଳୁଛି କିନ୍ତୁ ମାନେ ବେଶୀ ଦିନି ମାନେ କରି କାମ କରିହବନି ସେଠି।
କାମ କରିହେବ ସେଠି ଲୋକ ବି ବୋହୁ କମ୍ ଦିନ ଲାଷ୍ଟିଙ୍ଗ କେତେଦିନ ଗୋଟେ ଲୋକ ରହିବ।
ଆର ମାନେ କଣ ଆସି ଟେ ଏଇ କାମ କରିକି ସେ ମାନେ ବୋହୁତ ବଡ଼ ଲୋକ ହେଇଗଲେଣି। ମାନେ ଏଇ କାମରେ ସିଏ ତାଙ୍କର ମାନେ ଏଇଟା ବୋହୁତ ପଇସା ଏବେ ସେ ପାଇଲେଣି ପ୍ରାୟ କେତେ ଅ ସିନା ନବେ ହଜାର ଖଣ୍ଡେ ପାଉଚନ୍ତି।
ହ ସେ ବୋହୁ ପୁରୁଣା ଷ୍ଟାପ୍ ବୋଧେ ଆଉ।
ହୁଁ ବୋହୁତ ପୁରୁଣା ଷ୍ଟାପ୍ ଥିଲେ ଏଇ ଭୁବନେଶ୍ୱର ଆଇଥିଲେ ତଟେ ଆଉ ମୁ ଦେଖା ହେଇଥିଲି ତାଙ୍କୁ ସେ କହୁଥିଲେ ଏମିତି ଏୟା ଏୟା।
ଆଚ୍ଛା ନାଇଁ ଭଲ। ଏଥିରେ କାମ ଯିଏ କରିପାରିଲା ଠିକ ଅଛି ଆଉ ଯିଏ ନ କରି ପାରିଲା ଆମେ ଆଉ କଣ କରିବା କହୁନ। ଆଉ ଆଜିକାଲି ଦୁନିଆରେ ତ ମାନେ ପେଟ ପୋଷିବା ପାଇଁ ତ ପଇସାଟା ନିହାତି ଦରକାର। ହଁ ଆଜିକାଲି ଯଉଭଳିଆ ରେଟ୍ ସବୁ ଜିନିଷ ବଢୁଛି। ମାନେ ମାନେ ଖାଇବା ପିଇବା ଆଉ ଦେଖୁ ମତେ ଲାଗୁଛି ଆଉ ଦି ତିିନି ବର୍ଷ ପରେ ବହୁତ ମୁସ୍କିଲ୍ ହେଇଯିବ।
ହଁ।
ଆଉ ତମ ସେପଟେ ସବୁ କଣ କଣ ସବୁ ମନ୍ଦିର ବେଗାରା ଅଛି।
ଆମ ଏପଟେ ଏପଟେ କଟକ ରେ ଯାହା ଅଛି ଯୋଉ ହୁଁ ଏଇଠି ତ ଲାଗି ଲାଗି ସବୁ ମନ୍ଦିର ଅଛି ବହେ ମନ୍ଦିର। ଆଉ ଉଉଉ ଗୋଟେ ଅଛି ବାରବାଟୀ ଷ୍ଟାଡିୟମ ପାଖରେ ଗୋଟେ ମନ୍ଦିର ଅଛି।
ମୁଁ ଶଣିଚି ସେପଟେ ଚଣ୍ଡୀ ମନ୍ଦିର ଗୋଟେ କଟକରେ ଫେମସ ଆମର ମା ଚଣ୍ଡୀ କଟକ ଚଣ୍ଡୀ। ଆଚ୍ଛା ଆଚ୍ଛା ଆଚ୍ଛା ସେଠି କେବେ ଯାଇଛ?
ହଁ ହଁ ଯାଇଛୁ ହଁ ଭଲ ଜାଗା ଟିକେ।
ମାନେ ବଡ ଆକାରରେ କରିଥାନ୍ତ ସେଇଟା ଆଉ। ତ ଏଣ୍ଟ୍ରି କରିବ ଆଉ ଇଏ।
ଯିବା ଦେଖିଆ କେତେବେଳେ ବୁଲି ଆସିବା ତମ ସେପଟ କଟକ ସାଇଟ୍ ରେ।
ହଁ ଆଉ ଇଆଡ଼େ ଭୁବନେଶ୍ୱର ଅଛି ଗୋଟେ। ଡାକୁଳେଇ ଗୋଟେ ଅଛି ଏଟା ଗୋଟେ ମନ୍ଦିର ଅଛି ବଡ ମନ୍ଦିର ଟିକେ।
ଆଚ୍ଛା ଭୁବନେଶ୍ୱର ତ ଆମର ମନ୍ଦିର ମାଳିନୀ
ହଁ ସେପଟେ ତ ମନ୍ଦିର ବହୁତ ମନ୍ଦିର ଅଛି ସେପଟେ। ଆଉ ସେଇ ଆମେ କଟକରେ ରହିଛୁ କିନ୍ତୁ ଭୁବନେଶ୍ୱର ରେ ବି ରହିଛୁ ସବୁଆଡେ ମାନେ ଦେଖି ଯାହା ଟିକେ ଟିକେ ପିଇଚୁ ଆଉ ବୁଲାବୁଲି ଯେତେବେଳେ କରିବାକୁ ଯାଉ। ପ୍ରାୟଟାଇମ ଲିଙ୍ଗରାଜ ମନ୍ଦିର ହେଇଗଲା ଇଏ।
ଆଚ୍ଛା।
ହଁ ଭୁବନେଶ୍ଵରରେ ପ୍ରାୟ କେତେ ଆମେ ତିନି ଚାରି ବର୍ଷ ରହିଛୁ ସେଠେ ପଢୁଥିଲୁ ଯେତେବେଳେ। ସେଠି ରହୁଥିଲୁ ତ ବୁଲିଦେଇଚୁ ଆଉ।
ଆଚ୍ଛା ହଁ ଭଲ ବୁଲାବୁଲି କରୁଚ ଭଲ ହେଇଛି ସେପଟେ। ଭୁବନେଶ୍ୱର ରେ ଗୋଟ ଇସ୍କନ ମନ୍ଦିର ଅଛି ରାଧା କ୍ରୀ ସେଟି ବଢିଆ ଜାଗାଟା ହିଁ। ସେଇଟା ବଢିଆ ଜାଗା ଟା ମୁଁ ଜାଣିଛି ଯାଇନି କିନ୍ତୁ ମାନେ ଏଇ ଆମର। ଥରେ ଗୋଟେ ଇନଷ୍ଟାରେ ଦେଖୁଥିଲି ରିଲିସ୍ ଆସିଥିଲା କିନ୍ତୁ ବଢିଆ ଜାଗାଟା ଲେଖାାଇଥିଲା ଯେ ଭୁବନେଶ୍ୱର ହ।
ତମେ ମାନେ ସକାଳୁ ଗଲେ ସକାଳୁ ଆଠଟା ନଅଟା ସେ ଗଲେ। ପୁରୁଷ ମାନେ ଦେଖିପାରିବେ, ଆଉ ନହଲେ ବାରଟା ଗୋଟେ ବନ୍ଦ କରିଦେଉଚନ୍ତି। ଫେଏଣେ ଖୁଲା ହଉଛି ଦିଟା ଆସିକିନା କଣ?
ସନ୍ଧ୍ୟା ବେଳକୁ ବୋଧେଭିଡ ହେଉଥିବ।
ହଁ ସେପଟେ ବହୁତ
ଆଉ, ଇସ୍କନ ମନ୍ଦିର ଟି ଭିଡ ରାଧାକ୍ରିଷ୍ଣଙ୍କର ଆଉ
ହୁଁ, ସେଇଟା ପରା ନୟାପଲ୍ଲି ପାଖରେ ରହିଯାଇଛି ନା ଟିକିଏ ଟ୍ରାଫିକ୍ ଭିଡ। ଦିଗ ବାଏ ପ୍ରାୟ ଲୋକ ମାନେ ପଳେଇ ଆସନ୍ତି ଟିକିଏଦେଖିବେ, ମାନେ ଦର୍ଶନ କରିବେ ଦେଖାଦେଖି ହଁ ଜାଗା ଟିକିଏ ଭଲ ଅଛି ନା?
ହଁ ଭଲ ପ୍ଲେସ ଟେ, ଫଟ, ଫଟ ଉଠେଇବା ପାଇଁ ବଢିଆ ପ୍ଲେସ, ଇସ୍କନ ଟା।
ଉଁ ସେ ସେଠି ଟିକେ ଗହଳି ହୁଏ, ଆଉ ଖେଳ ଭୁବନେଶ୍ୱର ମାନେ କଣ ମଲ ଫଲ ସବୁଆଡେ ରହିଯାଉଚି। କିଏ କେତେବେଳେ ଆସିଲା ବୁଲ ପାଖରେ, ମାନେ ତା ପାଖରେ, ଆଉ ଟିକେ ଆଗରେ ଗୋଟେ ମଲ୍ ବି ଅଛି। ସେଥିପାଇଁ ଆମେ ଟିକେ ଯାହା ବୁଲାବୁଲି କରିଦିଅନ୍ତି ଆଉ।
ଆଚ୍ଛା, ଆଉ ତମେ ଆମର ଏଇପଟେ ଗୋଟେ ଦେଖି ତ ଆସିବ ଯେତେବେଳେ ପାରାଦୀପ ଆସିଲାବେଳେ, ଗୋଟେ ଅଛି ସୋମପୁର ଗୋଟେ ରୋଡ ଅଛି ମଝିରେ ମାନେ କନ୍ଦରପୁର ଜଷ୍ଟ ଟିକେ ପଛୁକୁ ଆ ସୋମପୁର।
କୁହନ୍ତୁ।
ସୋମପୁର ଅଛି ଗୋଟେ, ସେଇଠି ଗୋଟେ ମନ୍ଦିର ଗୋଟେ ଅଛି ଧ୍ୟାନକୁଦ ମନ୍ଦିର। କି ତାକୁ କୁହନ୍ତି ଧ୍ୟାନକୁଦ ଜଗନ୍ନାଥ ଜଗନ୍ନାଥ ମନ୍ଦିର। ସେଇଟା ଗୋଟେ ଦେଖିବ ବଢିଆ ଜାଗା। ଆଉ ଗୋଟେ ଆମର ଏଇ ପାରାଦୀପ ଲାଇନ ଆସିଲାବେଳେ ଗୋଟେ ଅଛି କୁଜଙ୍ଗ ନାଁ ଶୁଣିଥିବ। ରାହାମା ରାହାମା ପରେ କୁଜଙ୍ଗ। କୁଜଙ୍ଗରେ ଗୋଟେ ଅଛି, ଶୁଣିନ ଗୋଟେ ଅଛି ଗଡ କୁଜଙ୍ଗ ସେଇ ସେଇ ସେଇ କୁଜଙ୍ଗଟା ତାର ପଟିର୍କୁଲାର ମେନ୍ ୟେ ଟା। ଷ୍ଟପେଜଟା। ତା ଭିତର ସାଇଡରେ ଅଛି, ଗୋଟେ ଗଡ କୁଜଙ୍ଗ ରୋଡ ଅଛି। ସେଇପଟେ ଭିତରକୁ ଯିବ। ସେଇପଟେ ଗୋଟେ ଜଗନ୍ନାଥ ମନ୍ଦିର ପଡିବ, ତାର ବହୁତ ଐତିହାସି ଯୋଉ ମାନେ ପୁରୁଣା ମନ୍ଦିର, ମାନେ ସେଠୁ ମାନେ ଲୋକ କହିବାର ମତ ଯେ ମାନେ ସେଠି ପ୍ର ମୁଁ ଠାକୁର ବାହାରିଥିଲା, ଠାକୁରଙ୍କର କିଛି ଅଂଶ ପଡୁଥିଲା। ସେଇଠୁ ଆସ୍ତେ ଆସ୍ତେ ତାକୁଯେତେ ଜାଗାରେ ପୁ ଜଗନ୍ନାଥ ମନ୍ଦିର ସବୁ ଜାଗାରେ ମାନେ ଠା ଠାକୁରଙ୍କର କାଳେ ଯେତେବେଳେ ସୃଷ୍ଟି ହେଇଥିଲା, କାଳେ ସ କିଛିଟା ଅଂଶ ପଡି, ପଡି ଆସିଥିଲା। ପଡି, ପଡିି ଆସି ଲାଷ୍ଟକୁୁ ପୁରୀରେ ହିଁ ଠାକୁର ରହିଲେ। କୁହନ୍ତି, ଆଉ ତାପରେ ତା ଭିତରକୁ ଆଉ ଗୋଟେ, ଯୋଉ ମହାବୀର ଗୋଟେ ମନ୍ଦିର ଅଛି ସେଇଟା ବି ବଢିଆ ଜିନିଷ ମାନେ ସେଠି ମାନେ ଅନ୍ନଛତ୍ର, ମାନେ ତମେ ଯେତେବେଳେ ଯିବ, ଯେକୌଣସି ଟାଇମ ରେ ତମକୁ ମାନେ, ଖାଇବା ଟା ଶୁନିନ୍ତିତ, ମାନେ ଏନି ଟାଇମ୍, ପୁରା ଅନ୍ନଛତ୍ର ସବୁବେଳେ ରୋଷେଇ। ଆଉ, ତମେ ଯାଇକି ଆରାମସେ ଖାଇପାରିବ ତ ସେଠି ଆଉ। ବଢ଼ିଆ ଲାଗେ ସେ ଯେଗାଟା। ଆଉ ତମେ ଆସ, ଟିକେ ଆମ ଆଡେ କେତେବେଳେ ବୁଲାବୁଲିିକରିକି ଯିବ, ପୁରା ଶାନ୍ତିପୂର୍ଣ୍ଣ ଯେଗା ଟା ପୁରା। ପୁରା ବଢିଆ ଲାଗିବ ମାଇଣ୍ଡ ପୁରା ଫ୍ରେସ୍।
ହଁ ହଁ ଯିବା ଆଉ।
ତମେ ଟିକେ ଗୋଏଙ୍ଗନାଥଙ୍କ ପାଖରେ ପୂରଣ କରିଦବ। ମାନେ ଯାହା ତମର ଅଛି କିଛିଟା, ମାନେ ଲାଇଫରେ କରିବାକୁ କି କିଛିଟା ଜିନିଷ ରହିଯାଇଚି। ସେଟା ଟିକେ ବ ଠାକୁରଙ୍କୁ ଟିକେ ମାଗିଦେବ, କିନ୍ତୁ ନିହାତି ତମର ଫୁଲଫିଲ୍ ହବ।
ହଁ ହଁ କରି ଯିବା, ୟା
ହଁ, ହଁ ଯେବେ ଆସିବ କହିବ ମତେ ଫୋନ କରିବ ଯିବା ମିଶିକି ଆଉ। ହଁ ତମର ତ ଏବେ ପଢାପଢି ଚାଲିଚି, ପଢାପଢି ସରୁ ତାପରେ ଯିବା ଅ ବୁଲାବୁଲି କରିକି ଠାକୁରଙ୍କ ଦର୍ଶନ କରିକି, ତାପରେ ଆମ ଏପଟେ ଆସିକି ରହିବ ଆମ ଘରେ ତାପରେ ଯିବ ଆଉ।
ହଁ, ହଁ।
ଆଉ କେବେ ଯଦି ଫାଙ୍କା ହେଲ, ମୁଁ ତମକୁ ଫୋନ କରିବି। ଟିକେ ଯିବା ଟିକେ କଟକ ଟିକେ ଚଣ୍ଡୀ ମନ୍ଦିର ଆଉ ଟିକେ ବୁଲି ବାଲି ଆସିବା, ଆଉ ତମେ ତ ରହୁଚ ପାଖାପାଖି ନା? ଚଣ୍ଡି ମନ୍ଦିର ପାଖାପାଖି ରହୁଚ ନା?
ହଁ ହଁ ଆମେ ଏଇଠି ସେ ତ କେ ଏଇ ଅଳ୍ପ ଏଇ ଯେମିତି ପାଞ୍ଚ କିଲ୍ ଚଟା